ଶୁଭୁଚି।
ହଁ।
କଣ କରୁଚ?
ଏଇ ବସିଚି ବାହାରେ ଆଉ ଛାତ ଉପରେ ବସିଚି। ଥଣ୍ଡା ଲାଗୁଛି ତ ହଁ ହଁ ତମ ଆଡେ ହଉଚି।
ଛାଡ଼ିଗଲାଣି।
ହଁ ଆମର ବି ଛାଡିଗଲାଣି ଥଣ୍ଡା ଥଣ୍ଡା ପବନ ଦଉଚି ତ ଛାତ ଉପରେ ବସିଛି।
ଲାଇନ୍ ଅଛି।
ଉଁ ନା ଲାଇନ୍ ନଥିଲା। ପଳେଇ ପୁଣି ଆସିଥିଲା ପୁଣି ପଳେଇଚି ଏଇ ଆସିଲା ଏବେ।
ହୁଁ।
ସେ ମେଘ ହେଲେ ଟିକେ ଲାଇନ୍ ର। ଲାଇନ୍ କାଟିଦିଅନ୍ତି ଆଉ।
ହୁଁ ହୁଁ।
ହୁଁ। ଆଉ ଖାଇସାରିଲଣି?
ହଁ ଖାଇସାରିଲିଣି।
କଣ ଖାଇଲ?
ଖାଇଲି ଭାତ, ଡାଲି, ପୋଟଳ ଭଜା। ଆଳୁ ଭର୍ତ ଆଳୁ ଭର୍ତ୍ତା। ପୋଟଳ, ବାଇଗଣ ଚକଡ଼ା। ଶୁକୁଆ, ଚିଙ୍ଗୁଡ଼ି, ଶୁକୁଆ ଭଜା।
ଆ ବଢ଼ିଆ ଖାଇବା ଖାଇଦେଇଚ ଆଉ।
ଆଜି ଇଚ୍ଛା ଥିଲା ଅଣ୍ଡା ସିଝା ଖାଇବା ପାଇଁ ଖାଇପାଇନି।
ଆଉ।
ଆଉ ତମେ କଣ ଖାଇଲ?
ମୁଁ ଖାଇଲି ଭାତ, ମାଛ ତରକାରୀ।
ଓହୋ। ଛୋଇବ କେତେ ବେଳେ?
ଆଉ ଶଉଚ କେତେବେଳେ ତମେ?
ମୁଁ ଆଉ ଟିକେ ପରେ ଶୋଇପଡ଼ିମି ନିଦ ଆସିଲେ ଫୋନ୍ ଦେଖୁ ଦେଖୁ ନିଦ ଲାଗେ। ଶୋଇପଡ଼ିବା ଆଉ।
ହଁ ପୁଣି ସକାଳୁ ଉଠ।
ସକାଳ ପାଞ୍ଚଟାରେ ଉଠିଯାଏ।
ଓହୋ। ହଁ ଗରମ ତ ହଉଥ ଗରମ ହଉଥିଲା ଦିନରେ ପ୍ରବଳ ଏବେ ଟି କେ ବର୍ଷା ହେଲା ପରେ ଏବେ ଟିକେ ଥଣ୍ଡା ବାହାରେ ଥଣ୍ଡା ଲାଗୁଚି ରୁମ୍ ଭିତର ଗୁଡ଼ା ଗରମ ଗରମ ଲାଗୁ ଚେ ବାହା ର ଗୁଡ଼ା କିନ୍ତୁ ଥଣ୍ଡା ଲାଗୁଚି ସେଥିଲାଗି ବାହାରେ ବୁଲୁଚି ଛାତ ଉପରେ।
ହୁଁ। ଶୀଘ୍ର ଶୋଇପଇଲେ ବି ଶୀଘ୍ର ଉଠିକି ସକାଳୁ କାମ। ସକାଳର ଯେତିକ କାମ। ଠାକୁର ପୂଜା, ବାସନ ମଜା। ଚୁଲି ନିପି ପାଉଁଶ କାଢ଼ିବା, ଘରଦ୍ୱାର ଖରିକିବା, ସଫାସଫି କରିବା। କେତେ କାମ ଅଛି। ଛୁଆ ପାଠ ପଢ଼ିବ।
ଏ ଯୋଉ ଠାକୁର ପୂଜା କଲା ବେଳେ ଉଁ କୋଉ ମନ୍ତ୍ର ପଢା ଯାଏ?
ମୁଁ କେତେ ମନ୍ତ୍ର ପଢେ।
କୋଉ କୋଉ ମନ୍ତ୍ର ଶିଖୀଛ?
ମୁଁ ଶିବଙ୍କର ଶିଖିଛି। ହନୁମାନଙ୍କର ଶିଖିଛି ଆଉ। ଜଗନ୍ନାଥଙ୍କର ଶିଖିଛି। ତୁଳସୀ ମନ୍ତ୍ର ଶିଖିଛି। ଗାୟତ୍ରୀ ମନ୍ତ୍ର ଶିଖିଛି।
ଗାୟତ୍ରୀ ମନ୍ତ୍ର ଟା ଆମର ପ୍ରାମୁଖ ନା?
ଗାୟତ୍ରୀ ମ‍ନ୍ତ ଓ଼ମଂ ଭୁର ଭୁବସ୍ୱାହା ତ?
ହୁଁ ହୁଁ ସେଇଟା ପ୍ରମୁଖ ନା ସେଇଟା ପ୍ରାଏ ସବ୍ ବେଳେ ଇଏ। କରାଯାଏ ପାଠ କରାଯାଏ।
ତା ତୁଳସୀ ମନ୍ତ୍ର ଟା ମୁଁ ପ୍ରାୟ ପାଣି। ଚଉରାରେ ଚଉରାରେ ଯେତେବେଳେ ପାଣି ଦିଏ ତୁଳସୀ ମନ୍ତ୍ର ଟା ବୋଲେ।
ହୁଁ ହୁଁ। ପୂଜା ଟା କେମିତି କରାଯାଏ ଫାଷ୍ଟ୍ ପୂଜାର ବିଧି କଣ?
ଫାଷ୍ଟେ ପୂଜାର ବିଧି। ଠାକୁରଙ୍କ କତିରୁ ଫୁଲ ଫୁଲ କାଢ଼ିକି। ଠାକୁରଙ୍କ ଜାଗାକୁ ସଫା କରିକି ପୋଛାପୋଛି କରିକି ସଫା କରିବ। ତାପରେ ପାଣି ଆଣିକି ତା ଦେହରେ ତୁଳସୀ ପତ୍ର। ଚନ୍ଦନ ଟି। କା କୋଲା ଗଙ୍ଗା ଜଳ ଟିକେ। ତାକୁ ପକେଇକି ଠାକୁରଙ୍କୁ ପୋଛିଦବ। ତାପରେ ଫୁଲ ଠାକୁରଙ୍କୁ ଲଗେଇଦବ। ଫୁଲ ଲଗେଇ ଦେଇକି ଚନ୍ଦନ୍ ଲଗେଇଦବ ତାପରେ ଭୋଗ ଲଗେଇବ। ଭୋଗ ଲଗେଇକି ଧୂପ ଦୀପ ଲଗେଇବ। ବନ୍ଦାପନା କରିବ ଆଉ ଏମ୍ତି ଆଉ।
ହୁଁ ଯା ହେଲେ ପୁରା ଭଲ୍ ସେ ହଁ ହ। କରେ ସବୁବେଳେ ନୁହଁ କେତେ କେବେ କେବେ କରିଦିଏ ଆଉ। କିନ୍ତୁ ସବୁବେଳେ ଜୁଆର ହୁଏ ଠାକୁରଙ୍କୁ ଗାଧୋଇ ସାରିକି। ଆସିକିି ଠାକୁରଙ୍କ ପାଖରେ ଜୁହାର ହୁଏ ଚଉଁରା ପାଖରେ ଯୁଆର ହୁଏ।
ହୁଁ ତମେ ଭାଗବତ ପଢ଼ ନା?
ଭାଗବତ। ହଁ ପଢେ ସବୁଦିନେ ପଢେନି ଆଗରୁ ପଢୁଥିଲି ଏବେ ହସ ଟେଲ୍ ରେ ରହିବା ପରଠୁ ଆଉ ଭାଗବତ ପଢେନି ବେଳେ ବେଳେ ଇଚ୍ଛା ହେଲେ ପଢିଦିଏ ଆଉ। ହନୁମାନ୍ ଚାଳିସା ସବୁଦିନ୍ ପଢେ।
ହୁଁ। ହନୁମାନ୍ ଚାଳିଷାଟା ବହୁତ୍ ଲଙ୍ଗ୍ ଟା।
ଲଙ୍ଗ୍ ଟମ୍ କିନ୍ତୁ ସବୁଦିନେ ପଢେ ଭଲ ଲାଗେ ପଢିବାକୁ ହନୁମାନ ଚାଳିଶା। ସକାଳେ ପଢେ ସନ୍ଧ୍ୟାବେଳେ ପଢେ। ସକାଳେ ପଢେ ସନ୍ଧ୍ୟାବେଳେ ପଢେ। ଏମିତି ବେଳେ ବେଳେ ଶୋଇଥିବି ନିଦ ଲାଗୁନଥିବ ରାତି ତିରେ ସେତେ ବେଳେ ବି ପଢୁଥିବି ମନେ ମନେ।
ହୁଁ ହୁଁ।
ଅଧା ଟାଇମ୍ ହନୁମାନ ଚାଲିସା ପଢୁ ପଢୁ ନିଦ ହେଇଯାଇଥାଏ ମତେ।
ହଁ କି।
ହଁ ଅଧା ପଢିଥିବି ନିଦ ହେଇଯାଇଥିବ।
ଆଛା।
ଟିକେ ଶୋଇଲା ବେଳେ ବେଶୀ କଥା ଟିକେ ସବୁଆଡୁ ମନେ ପଡିଯାଏ ତ ନିଦ ନ ହେଲେ ମୁଁ କଣ କରେ ନା ହନୁମାନ ଚାଲିସା ପଢିଦେ ହନୁମାନ ଚାଲିସା ଟା କେବେ କେବେ ଫୁଲ ମାନେ ସବୁ ସରିଯାଏ କେବେ କେବେ ଏମିତି ସରି ନଥାଏ ଶୋଇପଡିଥାଏ।
ହୁଁ। ମୁଁ ଶିଖିଛି ଗୋଟେ ମନ୍ତ୍ର ଯଉ କ୍ରିଷ୍ଣାୟ ବାସୁଦେବାୟ ଜଗନ୍ନାଥଙ୍କର।
ହଁ ସେଟା ଆମର ବି। ସେଟା ଆମର ବି ଡେଲି ଡେଲି ପଢିବା ଭଲ।
ସେ ମନ୍ତ୍ର ଟାକୁ ଜପିକି ମୁଁ ଆଖିରେ ହାତ ଦେଇକି ଶୋଇପଡ଼ିଲେ ମୋତେ ନିଦ ହେଇଯାଏ।
ହଁ ନା ସେ ମନ୍ତ୍ରଟା ଆମର ଡେଲି ଡେଲି ପଢିବା ଦ୍ଵାରା ଭଲ ସବୁ କିଛି ହୁଏ ସେ ମନ୍ ନ୍ତ୍ରଟା ବି ମୁଁ ସବୁଦିନି ପଢେ। ଆଉ ଗୋଟେ ରହିଲା ଯୋଉ ଶିବଙ୍କର କଣ ମହାମୃ ମୃତୁଞ୍ଜୟ ମନ୍ତ୍ର ଗୋଟେ ପଢେ ଆଉ ଗାୟତ୍ରୀ ମନ୍ତ୍ର ପଢେ। ହନୁମାନ ଚାଲିସା ଏମିତି ପଢେ ଆଉ।
ହୁ ହା ନୀ
ଆଉ। ଘରେ ସମସ୍ତେ ଶୋଇପଡ଼ିଲେଣି।
ଘରେ ସବୁ ଶୋଇଲେଣି ଖାଇକି। ଗରମ ହଉଥିଲା ସବୁ ପଦାରେ ଶୋଇଚନ୍ତି ଘରେ ଶୋଇଚନ୍ତି।
ହଁ ହଁ ଏଇ ଖରା ଦିନେ ତ ଖରା ଦିନେ ତ ପ୍ରାୟତଃ ସମସ୍ତେ ଛାତ ଉପରେ ଶୁଅନ୍ତି। କଉମାନେ ବାହାରେ ଶୁଅନ୍ତି ଏମି ତି ସବୁ।
ଆଜି ଯୋଉ ରେଟ ରେ ଗରମ ହଉଥିଲା। ମୁଁ ଭାବୁଥିଲି ଛାତ ଉପରେ ଶୋଇମି। ମେଘ ଟା ପକେଇକି ଛାତରେ ପାଣି ଜମି ଯାଇଛି।
ହଁ।
ହୁଁ।
ଯଦି ଖଟିଆ ଫଟିଆ ଥାଆନ୍ତା ସେଇଥିରେ ଶୋଇବାକୁ ଭଲ ହେଇଥାନ୍ତା ଛା ତ ଉପରେ ପୁରା ସୁନ୍ଦର ଲାଗିଥାନ୍ତା।
ଖଟିଆ ଫୁଣୀ କିଏ କଣ ଅଛି କେତେ ମାସ ଆଉ ଅ ଛି ସେ ଗରମ ପଳେଇବ ଶଇଲା।
ନାଇଁ ଗୋଟେ ଯୋଉ ଖଟିଆ ନଥାଏ ନା ଯୋଉ ଇଏର ଅ ମାନେ ଦୌଡି ନୁଅ ସେ ଫିତାରେ ବୁଣା ହେଇଥାଏ।
ହଁ ସେଇଟାକୁ କୁହନ୍ତି ଦୌଡିଆ ଖଟ।
ଆଉ ସେଇ ଖଟ ଖଟିଆ ଗୁଡାରେ ବଢିଆ ଲାଗେ ଶୋଇବାକୁ।
ସଞ୍ଜି ଲାଗେ ନରମ ନରମ।
ମୋ ସାଙ୍ଗ ଘର ଗୋଟେ ଲଗେଇ ଦେଇଛନ୍ତି ତାଙ୍କ ଛାତ ଉପରେ ସେମିତିଆ ମାନେ ତାଙ୍କର ଲୁହା ଟା ଥିଲା ଚାରିିକର ଯୋଉ ଇଏ ଟା ବାସ୍ ତା ବାପା ଆଣିକି ଖାଲି ଲଗେଇ ଦେଇଚନ୍ତି ବୁଣି ଦେଇଚନ୍ତି ସେଇଟାକୁ ଫିତା ଟାକୁ।
ହୁଁ
ବଢିଆ ତା ଦେହରେ ବସିବାକୁ ଭଲ ଲାଗେ
ହୁଁ ହୁଁ ସେଇଟା ଫିତା ବୁଣା ହୁଏ ଆମର ବି ଆମର ଅଛି ଆମ ଘରେ ଅଛି ସେଥିରୁ ତିନି ଦିଟା ତିନିଟା ଅଛି ଆମ ମୋ ଜେଜ ନିଜେ କରି ଦିଅନ୍ତି
ହୁଁ
ସେଟା ଭଲ ନିଜେ ନିଜେ
ହୁଁ ଉଁ ତମକୁ ଆସେ ସେଗୁଡା ବୁଣି
ନା ମତେ ଆସେନା ମୁଁ ଦେଖିଛି ଯେତେ ଦୂରୁ ଫାଷ୍ଟ ଆଡେ ଆସିବନି ତାପରେ ଆସିବ।
ହୁଁ ହୁଁ ଯୋଉ ତାଳ ପତ୍ରରେ ବୁଣନ୍ତି ଆସନ ସେଗୁଡା ବୁଣି ଆସି
ହଁ ହଁ ସେ ଗୁଡା ମତେ ଆସେ ମତେ ଖାଲି ଆସ ଆସନ ବୁଣି ଆସେ ବିଛଣା ଟା ମୋର ଏତେ ଆଇଡିଆ ହୁଏ ନା ନା ଆସନ ଟା ପ୍ରାୟ ଆସେ।
ହଁ।
ଆସନଟା ତ ସମସ୍ତଙ୍କୁ ଆସିବ।
ବୁଣିନି ଦେଖିଛି ଟ୍ରାଏ କଲେ ହେଇଯିବ। ଆମ ଘରେ ମୋ ଭାଇ ଶିଖିଛନ୍ତି ଆଉ ମା ବି ଶିଖିଛନ୍ତି। ସେ ଆଗରୁ ସବୁ ଯୋଉ ଆସେ ମାମୁଁ ଘର ତାଳ ଗଛ ଅଛି। ତାଙ୍କ ଘରୁ ଆସେ ଯୋଉ ତାଳ ପତ୍ରର ସେ ଯୋଉ ମଞ୍ଜ ପତ୍ରଟା ଯୋଉଟା ସେଇଟା ରଖିଥାନ୍ତି ସେଇଟାକୁ ସେ ଦିଅନ୍ତି ଆମର ବୁଣନ୍ତି। ବୋଉ ବୁଣିଦିଏ ଭାଇ ବି ବୁଣି ଦିଅନ୍ତି। ଏମତି ମୋ ଆଈ ବି ଚଣା ବି ବୁଣକି ଦିଅନ୍ତି ବଢିଆ ଲାଗେ ସେଗୁଟା ଦେଖିବାକୁ ବେଶୀ ଭଲ ଲାଗେ।
ହଁ।
ଏବେ କାହିଁ ଏବେ ସବୁ କିଣି ଆଣିୁଛନ୍ତି ଆଉ ବୁଣାବୁଣି ହଉନି କାଇଁ?
ଏବେ ସବୁ ପ୍ଲାଷ୍ଟିକି ଚେୟାର ଚାଲିଛି।
ଆଉ
ହଁ।
ଖାଇବା ପିଇବା ସରିଯାଇଛି। ଆମ ଘରେ ନା ଶୋଇନାହାନ୍ତି। ଏଇ ଖାଇବା ପିଇବା ସଇଲା ଏଇ ବର୍ଷା ଟିକେ ହେଇଛି ବୋଲି ଥଣ୍ଡା ଲାଗୁଛି ସେ ପଦାରେ ବାପା ଶୋଇପଡ଼ିଲାଣି ପୁଅ ବି ଗଲା ଶୋଇବାକୁ। ଆଉ ବୋଉ ହେଇ ବାହାରେ ଟିକେ ବୁଲଚି ଆଉ।
ଆଚ୍ଛା।
ଶ ବା ପା ହେଇଗଲାଣି ଟାଇମ। ସେଇ ଏଗାରଟା ସାଢେ ଏଗାରଟା ଭିତରେ ଡେଲି ଶୁଆ ହଉଛି ଆଉ ସବୁଦିନେ।
ହଁ।
ମୁଁ ତ ଏମିତିରେ ଉଠେ ଆଠଟାରେ ମୋ ସାଢେ ଏଗାରଟା ବାରଟା ହେଲେ ବି କିଛି ନାହିଁ।
ହୁଁ ସକାଳ ଆଠ ଟାରେ ଉଠନ୍ତି।
ହଁ।
ଆଉ ଦି ତିନି ଘଣ୍ଟା ଶୋଇ ପଡୁନୁ କିଏ ଡାକିଲା କି?
ହୁଁ ସକାଳେ ଆଠରେ ଉଠିକି ବି ଆହୁରି ନିଦ ଲାଗେ। ଗୋଟେ ଜାଗାରେ ଉଠିକି ଆଉ ଗୋଟେ ଜାଗାରେ ଶୋଇଥାଏ। ଏ ସକାଳ ନିଦଟା ଭାରି ପୁରା ସୁନ୍ଦର ଲାଗେ।
ହଁ।
ହଁ ପାଞ୍ଚ ମିନିଟ ପାଇଁ ବି ବହୁତ ସୁନ୍ଦର ନିଦ ହେଇଯାଏ।
ମୁଁ ଯେତେବେଳେ ଛୋଟଟାଏ ହେଇଥିନି ସେଇ ସେଇଆ କରେ। ବୋଉ ଡାକିଦେଇକି ଯାଏ ମୁଁ ଫେରେ ଶୋଇପଡେ ଆସିକି। ତାପରେ ମାଡ ଖାଏ ଆଉ।